ହଁ ଖୁଡି ନମସ୍କାର।
ଏଇ ବସିକି ଟିକେ ପଢାପଢି କରୁ
ହାଲ ଆଜ୍ଞା ଆଉ ଘରେ ସମସ୍ତେ ଭଲ ଅଛନ୍ତି? ଆଉ ବାପା ମା ଘରେ ସବୁ ପରିବାର ସମସ୍ତେ?
ସମସ୍ତେ ଭଲ ଅଛନ୍ତି ସୁସ୍ଥରେ ଅଛନ୍ତି।
ହଉ ଭ ଭଲ ବି ଆଉ କେମିତି କଣ ଆଗୁକୁତ ରଥଯାତ୍ରା ଆସୁଛି ଆମର।
ଆଜ୍ଞା।
ଓଡିଶାର ଏକ ବଡ ପର୍ବ।
ଆଜ୍ଞା।
ଆଉ କେମିତି କଣ କରୁଛନ୍ତି ରଥଯାତ୍ରା ଦେଖିବା ପାଇଁ?
ରଥଯାତ୍ରା ଦେଖି ତ ପ୍ରତିବର୍ଷ ଆମେ ଯାଉ କାହିଁକିନା ମୋ ମହାପ୍ରଭୁ ତ ଆସନ୍ତି ଭକ୍ତ କ୍ତଙ୍କୁ ଦର୍ଶନ ଦେବା ପାଇଁକି ସେଥିପାଇଁକି ଆମେମାନେ ବି ଟିକେ ଯାଉ ତାଙ୍କୁ ଦର୍ଶନ କରିବା ପାଇଁକି। ଆଉ ଏ ବର୍ଷ ବି ସେମିତିଆ ଭାବିଛୁ ଗୋଟେ ଦିନ ଯାଇକି ଆସିବୁ। ଆଉ ତାଙ୍କୁ ଦର୍ଶନ ତ ନ କଲେ ଭଲ ଲାଗେନା।
ହଁ ବର୍ଷକ ପରେ ପ୍ରଭୁ ଆସ ଆସୁଛନ୍ତି ଭକ୍ତ ମାନଙ୍କ ପାଇଁ ବାହାରକୁ। ଆଉ ଆମର ଜଗନ୍ନାଥଙ୍କୁ ନିହାତି ଦର୍ଶନ କରିବା ଟା ଜରୁରୀ।
ନିହାତି।
ଆମର ସେଇ ଜାଗାରେ ନହେଲେ ବି ପ୍ରତ୍ୟେକ ଗାଁ ରେ ଛୋଟ ମୋଟ ରଥା ଯାତ୍ରା କରିକି ବି କରୁଛନ୍ତି ସେଠି ବି ଦର୍ଶନ କଲେ ଆରାମସେ ହେଇଯିବ ଆମର।
ଆଜ୍ଞା।
ଆଉ ତମ ଗାଁ ରେ ବି ସେମିତି ରଥଯାତ୍ରା ହଉଥିବ।
ଆଜ୍ଞା।
ପାଖରେ ଆଖରେ କୋଉଠି।
ଛୁଁ ଆଜ୍ଞା, ଆମର ଏଇଠି ପାଖରେ ହୁଏ ପ୍ରତିବର୍ଷ ଗୋଟେ ଛୋଟିଆ ମନ୍ଦିରଟିଏ ଅଛି। ସେଇ ମନ୍ଦିରରେ ଆମର ଅକ୍ଷିତୃତୀୟାରୁ ରଥ ପାଇଁକି କାଠ ତାଙ୍କର ଚକ ତାଙ୍କର ରଥର ସବୁ ବନାବନି ହୁଏ। ତାପରେ ରଥଯାତ୍ରା ସମୟରେ ପ୍ରଭୁ ବାହାରନ୍ତି ଆଁ ସେ ସେ ନଅ ଦିନ ଯାକ ବାହାରେ ରୁହନ୍ତି ଉଁ ମାଉସୀ ଘରକୁ ରକୁ ଯାଆନ୍ତି ପୋଡ଼ପିଠା ଖାଆନ୍ତି ଯେଉଁଦିନ ନଅ ଦିନ ହୁଏ ସେଦିନ ସେ ତାଙ୍କର ପୁଣି ତାଙ୍କ ମନ୍ଦିରକୁ ଆସନ୍ତି ଆସନ୍ତି। ଆଉ ସେହି ସମୟରେ ତାଙ୍କୁ ଶୁଣିଛି ତାଙ୍କୁ ଗୋଟେ ଜ୍ୱର ବି ହୁଏ କାଳେ ସେ ବହୁତ ମାନେ ପଥି ସବୁ ନିଅନ୍ତି। ତାଙ୍କୁ ରଖା ମାନେ ଯେମିତି ନର ଆମକୁ ମଣିଷଙ୍କୁ ଯେମିତି ସେବା ଦିଆଯାଏ ଜର ହେଲେ ତା ଔଷଧି ସେମିତି ବି ଦିଆଯାଏ ଏଗୁଡ଼ା ଭାରି ଭଲ ଲାଗେ। ମାନେ ଭଗବାନଙ୍କର ହଁ ଭଗବାନଙ୍କର ଜୀବନ ହିଁ ମାନେ ମଣିଷର ଜୀବନଟା ଯେମିତି ତାଙ୍କକୁ ତାଙ୍କୁ ଆମେ ସେମିତି ହିଁ ଦେଖୁଛେ ନାଇଁକି ଯେ ଆମ ଏଠୁ ଗୋଟେ ଅଲଗା ପଥର, କି ମୂର୍ତ୍ତି, କି କାଠ କି ଏମିତି ଆମେ ତାଙ୍କୁ ଭାବୁନେ। ଇଏ ହେଉଛି ତ ମାନେ ଭକ୍ତର ଭଗବାନ ନାଇଁ କି!
ହଁ।
ଭଲ ଲାଗେ ବହୁତ ଭଲ ଲାଗେ।
ଆମର ବି ଏପଟେ ଭଲ ସେ ଆମ ରଥଯାତ୍ରା ହୁଏ ପାଖରେ ଅଛି। ଛି ଆମର ଦୁଇଟିଆ ଜାଗାରେ ରଥଯାତ୍ରା ହୁଏ। ପାଖରେ ପାଖରେ ସେଠି ବି ତିନି ରଥଙ୍କୁ ତିନି ରଥଙ୍କୁ ରଥଯାତ୍ରା ଦିନ ମାଉସି ମା ମନ୍ଦିରକୁ ଟାଣିକି ନେଇକି ଯାଆନ୍ତି ଭକ୍ତ ମାନେ ବହୁତ ବହୁତ ଲୋକ ହୁଅନ୍ତି ଭ
ଆଜ୍ଞା ଆଜ୍ଞା।
ଆଉ ପୂଜା ଅର୍ଚ୍ଚନା କରିକି ତାଙ୍କୁ ଟାଣିକି ନେବେ। ଆଉ ମେଳା ବି ପଡେ, ଦୋକାନ ବି ପଡେ, ଏମିତି ବାପାଙ୍କ ସାଙ୍ଗରେ ମୁଁ ଛୋଟ ଯେତେବେଳେ ଥିଲି। ଆପଣଙ୍କ ସାଙ୍ଗରେ ସେଇ ସବୁ ଜାଗାକୁ ଯାଇକି ରଥ ଟାଣିଛି ରଥ ଟାଣଛି। ଆଉ ମେଳା ବି ବୁଲିକି ଆସେ ଆଉ!
ବେଶି ଭଲ ଲାଗେ କେ? ମାନେ ଭକ୍ତ ଙ୍କୁ ଭକ୍ତର ଭକ୍ତିରେ ହିଁ ସେ ଆସନ୍ତି। ତାଙ୍କ ଭକ୍ତି ନଥିଲେ ବି ସେ ରଥ ଗଡ଼େନା। ବଡ଼ ଆଶ୍ଚର୍ଯ୍ୟ ଲାଗେ ଏ କଥା ନାଇଁ କି ଭ ମାନେ ଭ କ୍ତିରେ ସେ ଚାଲନ୍ତି ଆମେ ସିନା ରସିଟା ଗୋଟେ ନାଁ ଙ୍କୁ ଟାଣୁ। କିନ୍ତୁ ଆମର ଯଦି ସେତିକି ଭକ୍ତି ଆଉ ଭଲ ପାଇବା ନଥାଏ ତାଙ୍କ ରଥ ବି ହୁଙ୍କେନା।
ହଁ।
କାହିଁକି କହିଁ ହଁ। ହଁ ଏଇଟା ଠିକ କଥା କାହିଁକି ନା, ମୁଁ ଛୋଟବେେଳୁ ବାପାଙ୍କଠୁ ଉ। ଜଗନ୍ନାଥଙ୍କ ବିଷୟରେ ବହୁତ ଛୋଟ ଛୋଟ କଥା ଶୁଣିକି ବଢ଼ିଛି କାହିଁକିନା ବାପା ଆମର! ଚାରି ବର୍ଷ ପୁରୀରେ ରହିଥିଲେ ସେ ସେବାୟତମାନଙ୍କ ସହିତ ମିଶିଛନ୍ତି। ମୋର ସ୍ୱାମୀ ଯିଏ ସେ ରଥଯାତ୍ରାଙ୍କ ଉପରେ ଲେଖା ଲେଖି ବି କରନ୍ତି। ତ ରଥ ଆଉ ଜଗନ୍ନାଥ ଆଙ୍କ ସହିତ ଯେମିତି ଆମ ଜୀବନଟା ଜଡ଼ିତ ହେଇକି ଅଛି। ବର୍ଷକୁ ଥରେ ତାଙ୍କୁ ପୁରୀକୁ ଦର୍ଶନ କରି ନଗଲେ ଭଲ ଲାଗେନା। ଇଭିନ୍ ମୋର ଛୋଟ ପୁଅଟା ବୋଧେ ତାଙ୍କ ଆଶୀର୍ବାଦ ରୁ ହିଁ ଆସିଚି।
ଆଜ୍ଞା।
ଏ ବହୁତ ଭ ଭଲ ଲାଗନ୍ତି ତାଙ୍କୁ ଟିକେ ଅନେଇ ଦେଲେ ବହୁତୁ ଭଲ ଲାଗନ୍ତି ଯେମିତିକି କୋଟିନିଧି ପାଇଗଲା ଭଳିଆ। ତାଙ୍କର ପିଠା ପଣା ତାଙ୍କ ପର୍ବପର୍ବାଣି ମାନେ ବାର ମାସରେ ତେର ପର୍ବ କେବଳ ତାଙ୍କରି ପାଇଁ ହିଁ ତା କୁ ଯୋଉଟା ଭଲ ଲାଗେ ଆମର ଓଡ଼ିଶାରେ ତା ହିଁ ହୁଏ।
ହଁ ସେଥିପାଇଁ ତ ମାନେ ଜଗନ୍ନାଥ ଏତେ ମାନେ ବଡ ଠାକୁର ଯେ ତୁ କହିବାକୁ ଗଲେ ପୁରା ବିଶ୍ଵର ଲୋକ ଆସନ୍ତି ଆମର ରଥ ଟାଣିବା ପାଇଁ ଜଗନ୍ନାଥ
ଆଜ୍ଞା ଆଜ୍ଞା ଆଜ୍ଞା, ମାନେ ଜଗନ୍ନାଥ ଏଇ ଯୋଉ ୱାର୍ଡ ର ଜଗତର ନାଥ ଜଗନ୍ନାଥ ନାଇଁ କି? ତ ବଡ଼ଟା ଠାକୁର ସେଥିପାଇଁ ସେ କୁହ କୁହା ମାନେ ବୋଲନ୍ତି ଆମେ ତାଙ୍କୁ ବଡ଼ ଠାକୁର। କାଳିଆ ସାଆନ୍ତ କେତେ ନା। ସେ ନାଁ ରେ ବି କେତେ ମହତ୍ୱ ଅଛି।
ଆଜ୍ଞା, ଆଉ ଆମେ ଛୋଟ ଯେତବଳେ ଥିଲୁ ଆମେ ବି ଛୋଟ ଯେତବଳେ ଥିଲୁ ଆମେ ସବୁ ଯେତିକି ଛୋଟ ସାଙ୍ଗ ମୋର ଥିଲେ ସମସ୍ତେ ସାଙ୍ଗ କିଛି କିଛି ପଇସା ଆଦାୟ କରିବୁ ଛୋ ଟ ରଥ ଟିଏ ତିଆରିବୁ। ହଁ ଛୋଟ ରଥଟିଏ ତିଆରିବୁ ଆଉ ଆମର ବ୍ରାହ୍ମଣଙ୍କୁ ଡା କିରି ପୂଜା କରେକି ଜଗନ୍ନାଥ, ବଳଭଦ୍ରା, ସୁଭଦ୍ରା ଭଦ୍ରାଙ୍କୁ ମନ୍ଦିରରୁ ବାହାର କରିକି ଆମ ସେଇ ଛୋଟ ରଥରେ ବିରାଜମାନ କରେଇକି ଗାଁ ରାସ୍ତା ସାରା ଆମେ ଟାଣି ଟାଣି ନବୁ ମାଉସୀଙ୍କ ମନ୍ଦି ମନ୍ଦିର ପାଖକୁ ଜଗନାଥଙ୍କର ତ ବା ବାଟରେ ଯେତେ ବିି ଯାଉଥିବେ ଭକ୍ତ ଗଣ ସବୁ ରଥ ଦଉଡି ଦେଖିଲା ମାନେ ରହିଯିବେ। ଆଉ ଭଗବାନଙ୍କୁ ନମସ୍କାର କରିକି ତାଙ୍କୁ ଯାହାଦବା କ ଯିଏ ପଇସା ଫଇସା ଦିଅନ୍ତି। ଆଉ ସେ ଖୁସି ତ ମତେ ବାହୁ ବହୁତ୍ ଭଲ ଲାଗେ। ଆଉ ଏବେ ବି ମଧ୍ୟ କରୁଚନ୍ତି। ଆମେ ସିନା ବଡ ହେଇଗଲୁଣି। ଆମ ଗାଁ ଆମ ଯେତିକି ଛୋଟ ଛୁଆ ଅଛନ୍ତି। ସେମାନେ ବି କରୁଚନ୍ତି। ଆଉ ବୋହୁତ୍ ଖୁସି ଲାଗେ ସେ ସବୁ ଦୃଶ୍ୟ ଦେଖିବା ପାଇଁ।
ମୋର ଏଇ ସାନ ପୁଅଟି ଜନ୍ମ ହେଲା ପରେ ତାର କାଇଁ ସେ କାହିଁକି ଛୋଟବଳୁ ମାନେ ଛଅ ସାତ ମାସର ହେଇଥିଲା ସେ ସେ ବୋହୁତୁ ଆକ୍ଟିଭ୍। ସେତବଳୁ ସେ କଣ କରେ ଛୋଟ ଛୋଟ ଜଗନ୍ନାଥଙ୍କୁ ଆଙ୍କେ ତଳେ। ତାପରେ ମତେ ଦିନେ ଯେତବଳେ ବଡ଼ ହେଲା ଟିକେ କଥା କହିଲା କେତେ ଯେତବଳେ କହିଲା ମାମା ଜଗନ୍ନାଥ ଆଣୁନ ରଖିବା ପୂଜା କରିବା। ପୁରା ଖନି ଖନି କଥାରେ କହିଲା ତାପରେ ଜଗନ୍ନାଥଙ୍କୁ ଆମ ଘରକୁ ଅଣାହେଲା। ଆଉ ସିଏ ଏତେ ତାର ଧ୍ୟାନ ଜଗନ୍ନାଥଙ୍କର କଣ ଭୋଗ କଉଦିନ ଲାଗେ ସେଇ ନଅ ଦିନି ଯାକ ଆମର ଚାଲିବ। ଆମ ଘରେ ପୁରା। ଆଉ ତାର ଗୋଟେ ଛୋଟ ରଥ ବି ମୁଁ ମଗେଇ ଦେଇଚି। ସେ ଛୋଟ ରଥକୁ ପୁଣି ରସି ଟିକେ ଟାଣିକି ତାର ଘର ସାରା ବୁଲେଇବ। ତାର ଆନନ୍ଦ କିନ୍ତୁ ସେଇ ଆନନ୍ଦ ଭିତ ତରେ ଲାଗେ ଯେମିତି ପ୍ରଭୁ ଘରେ ହିଁ ଅଛନ୍ତି ବୁଝିଲେ ନା?
ଭଲ ଲାଗେ ରଥଯାତ୍ରା ଆମର ଯେତେବେଳେ ଆସିବ ବୋହୁତ ଭଲ ଲାଗେ। ବର୍ଷା ର ଆଗମନ ନେଇକି ରଥ୍ ରଥଯାତ୍ରା
ହୁଁ ହୁଁ ହୁଁ ହୁଁ। ମାନେ ସୃଷ୍ଟିର କେମିତି ନିୟମ ଦେଖନ୍ତୁ ଭକ୍ତ ବି ଘରୁ ବାହାରିବ ତ ତାକୁ ଖରା ହବନି ତାକୁ ଶୀତ ହବନି ତାକୁ କଷ୍ଟ ହବନି ଆଉ ସେଥିରେ ଏତେ ଟିକେ ଗରମ ହଉଥିବ ସେ ସମୟରେ ଯୋଉ ଗୁଳୁଗୁଳି ଗରମଟା ହୁଏ ସେଇ ଗର ଗରମ ସମୟରେ ମାନେ ଇନ୍ଦ୍ର ଦେବତା ଟିକେ ବର୍ଷା ବି ଦଉଥିବେ। ହେଲେ ବୋହୁତ ସୁନ୍ଦର ଲାଗେ ଆଉ ଏତେ ଭିଡ଼ ଭିତରେ ବି ହଁ ହଁ ହଁ। ହଁ ହଁ ସୃଷ୍ଟି ମାନେ ଏ ବି ସେଇଭଳିଆ ତିଆରି ହେଇଛି ମାନେ ତାମେ ତମେ ଏତେ ଲୋକ ଲୋକ ଦେଖିବେ ଦଳା ଚକଟା ହଉଥିବେ କିନ୍ତୁ ଯାଉଥିବେ ଯାଉଥିବେ ବୋହୁତ ଭଲ ଲାଗେ ଆମେ ପ୍ର ପ୍ରତିବର୍ଷ ବୋଧ୍ ହୁଏ ମୁଁ ଆଙ୍କୁ ମ୍ୟାରେଜ୍ କଲା ପରେ ପ୍ରତି ବର୍ଷ ବୋଧେ ଅଠର ଉଣେଇଶ ବର୍ଷ ହେଲା ମୁଁ ଯାଉଛି ନହେଲେ ରହିପାରେନି ଭଲ ଲାଗେନି। ମାନେ ପ୍ରଭୁ ଆସୁଛନ୍ତି ମୁଁ କେମିତି ଯିବିନି ଏଇଭଳିଆ ଯେମିତି ଅନ୍ତରଟା ଟାଣି ହୁଏ। ଆଉ ଯାଇକି ତାଙ୍କୁ ଟିକେ ଦର୍ଶନ କରିକି ଆସୁ ଭଲରେ ଭଲରେ ବି ଦର୍ଶନ ହୁଏ। ଭଲ ଲାଗେ ବୋହୁତ ଭଲ ଲାଗେ। ଏଥର ତ ଆମେ ଯାଇଥିଲୁ ଆଁ ଦୋଳରେ ଆମେ ଦୋଳରେ ଯାଇଥିଲୁ ରାତି ଦିଟାରେ ତାଙ୍କୁ ଗୋଟେ ତାଙ୍କର ଗୋଟେ ପହଣ୍ଡି ବିଜେ ହେଲା ଆମେ ଦର୍ଶନ କଲୁ ରାତି ଦିଟାରେ। ଖୁବ ସୁନ୍ଦର ଥିଲା ସେ ବେଳା ତାଙ୍କର।
ହଁ ମୁଁ ବି ଥରେ ପୁର ରଥଯାତ୍ରା ସେମିତି ଦେଖିବା ପାଇଁ ଯାଇଥିଲି ମା ମାନେ ଲୋକମାନେ ଯାଆନ୍ତି କୁହନ୍ତି ବୋହୁତ ଭିଡ଼ ହୁଅନ୍ତି ଆଉ ଜଗନ୍ନାଥଙ୍କୁ ଦେଖିବି ହୁଏନି। ଆଉ ରଥତ ଟାଣିବା ଦୂର ମୁଁ କିନ୍ତୁ ମାନେ ଏତ୍ ମୁଁ ଏତେ ଭାଗ୍ୟବାନ ଯେ ମୁଁ ପ୍ରଥମ ଥର ଗଲି ଆଉ ଜଗନ୍ନାଥଙ୍କୁ ପୁରା ପାଖାପାଖି ଦେଖିଲି ରଥ ବି ମଧ୍ୟ ଟାଣିଲି।
ଦେଖି ହୁଏ ଆ ଯୋଉ କହୁନ୍ତି ନା ତାଙ୍କର ଡୋରି ଲାଗିଲେ ହୁଏ ସିଏ ଡୋରି ଲଗେଇକି ଡାକ୍ ଅଛନ୍ତି ଆମେ ଯଦି ତାଙ୍କୁ ପ୍ର ପ୍ରକୃତରେ ଭଲ ପାଉ ପ୍ରକୃତରେ ବ୍ୟାକୁଳତା ରଖୁକି ତତେ ଟିକେ ଦେଖିବାକୁ ଆସିଛୁ ସେ ନିଶ୍ଚୟ ଦର୍ଶନ ଦିଅନ୍ତି ଏଇଟା ମୁଁ ବାସ୍ତବରେ ବହୁତ ବହୁତୁ ଉଦାହରଣ ଦେଖିଛି ନିଜର। ତେଣୁ କରିକି ଆମର ଭକ୍ତିରେ ସେ ଭଗବାନ। ଆଉ ସିଏ ଆସୁଛନ୍ତି ଆମେ ଟିକେ କଷ୍ଟ କରିକି ଯାଇ ତାଙ୍କୁ ଦେଖିଲେ ନିଶ୍ଚୟ ପାଇବା।
ହଁ ହଁ ନିହାତି ଆଉ ଏଥର ତ ସବୁ ସବୁ ଗାଁ ରେ ବି ଭଲ ଭାବରେ ରଥଯାତ୍ରା ପାଳନ କରିଦଉଛନ୍ତି ଆଉ ତିନି ରଥ ଥଙ୍କୁ ଟାଣୁଛନ୍ତି ଲୋକ ବହୁତ ସଂଖ୍ୟାରେ ହଉଛନ୍ତି ଆମର ଏପଟେ ହଉଛି ସବୁ ସବୁ ଗାଁ ରେ ଏମିତି ବଡ଼ ରଥ ବି ଟାଣୁଛନ୍ତି। ଆଉ ସବୁ ଜାଗାରେ ବି ସେମିତି ଭିଡ଼ ହଉଛି ଆଉ।
ଏଥର ଆମେ ତାହେଲେ ମିଶିକି ଯିବା। ଯାଇକି ଟିକେ ଦର୍ଶନ କରିକି ଆସିବା ଆପଣଙ୍କ ପରିବାର ଭାଇଭେ ହଁ। ଆପଣ ପରିବାର ଆମ ପରିବାର ମିଶିକି ଯିବା। ରହିବା ରହିକି ବୁଲି ବୁଲାକି ଦର୍ଶନ କରିକି ଆସିବା ଆଉ ପୁରୀ ସମୁଦ୍ର ବେଳା ଟିକେ ସେପଟେ ବୁଲିବା ହେଲା। ଆସନ୍ତୁ, ଏଥର ଯିବା ଆଉ କଣ!
ହଁ ନିଶ୍ଚୟ! ବହୁତ ଖୁସି ଲାଗିବ ସାଙ୍ଗ ହେଇକି ଗଲେ। ଆଉ ଭଗବାନଙ୍କୁ ତ ଦର୍ଶନ କରିବାଟା ନିହାତି ଜରୁରୀ। ମାଆ ସୁଭଦ୍ରା, ବଳଭଦ୍ର ଆଉ ଜଗନ୍ନାଥଙ୍କୁ ଏକାଥରେ ଦର୍ଶନ କରିବା।
ଆଜ୍ଞା।
ଆଉ ଭଲ ଲାଗିବ।
ହଉ ତାହେଲେ ଆପଣଙ୍କ ଅପେକ୍ଷାରେ ମୁଁ ରହିଲି ଆଉ। ଦେଖାହେବା ପୁରୀ ରଥଯାତ୍ରାରେ ଆଉ ହଁ।
ବାପାଙ୍କୁ ଜବରଦସ୍ତ କରରେକି ଚାଲ ଯିବା ଆମର ତ! ରଥଯାତ୍ରା ଦେଖିବା ଆଉ ବାପାଙ୍କୁ କୁହନ୍ତି ନା ବହୁତ୍ ଭିଡ ହବ। ଆଉ ଯିବାନି ବାହୁଡରେ ଯିବା। ହୁଁ ପୁଣି ବାହୁଡାକୁ ଯେତେବେଳେ କହିବେ ଚାଲ, ଯିବା ବୋଲି। ସେ ଭିଡରେ ନବା ପାଇଁ ଡରନ୍ତି ଆଉ, ଛୋଟ ଛୁଆ ନା। ଡରନ୍ତି ସେତ୍ କୁହନ୍ତି ଆଉ ଏଠି ତ। ତାହିରେ ଛୋଟ ଛୁଆ ମାନେ ରଥ ଟାଣୁ ଚନ୍ତି ଏଇଠି ତାଙ୍କ ସାଙ୍ଗରେ ମିଶିକି ଟାଣିଦିଏ। ଆଉ ସେତେବେଳେ କିନ୍ତୁ ଇଚ୍ଛା ହୁଏ ଯେ ନା ବାହାରକୁ। ଟିକେ ଯାଇକି ରଥ ଟାଣିଲେ ଭଲ ଲାଗିବ, ମେଳା ବି ବୁଲି ହବ। ଆଉ ଖେଳନା ବି କିଣି ହବ।
ଆଗେ ବି ଏତେ ସୁବିଧା ବି ନଥିଲା ନା ଯିବା ଆସିବା ପାଇଁ କି ରହିବା ପାଇଁକି ସେଥିପାଇଁ। କିଏ ବି ବାପା, ମାଆ ମାନେ ଡରନ୍ତି କାଳେ କୋଉଠି କଣ ଅସୁବିଧା ହେବ କୋଉଠି ରହିବ କଣ କରିବ। କିନ୍ତୁ ଆଜିକାଲି ତ ବହୁତ ହି ସୁବିଧା ହେଇଗଲାଣି। ହେଲା।
ହଁ ହଁ।
ଯାଇଁ କରି ବୁଲିକି ରହିି ଆମେ ଆସିବା। ଆପଣଙ୍କ ପିଲା ପିଲାଙ୍କୁ ଆମ ପିଲ। ପିଲଙ୍କୁ ନେଇକି ଯିବା ଆଉ।
ହଉ ହଉ ତାହେଲେ ଆଉ ମୁଁ ଯିବି ନିଶ୍ଚୟ। ସାଙ୍ଗ ହେଇକି ଯିବା ଆଉ। ହଉ ତାହେଲେ ରହୁଛି ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା ନମସ୍କାର।